ହଁ କଁ କରୁଚ?
ବସିଚି ଆଉ କଣ କରିବା।
ବସିଚ କାଇଁ କି?
ହ ଉଁ?
ମୁ କଲି ଛାତ ସାରା ବୁଲ ବସିଚ କାଇଁକି?
ହଁ ବସିଚି ଆଉ କଣ କରିବା ହଁ ବୁଲୁଚି ପା ଆଉ କଣ କରିବି ଆରମ ହଉଚି ଶୋଇ ହଉନି ଟାଇମ ପଳେଇଲେଣିି ଶୋଇବା ଟାଇମ ଆଉ କ। ଶୋଇବା ଟାଇମ
ଛୁଆ ଯୋଉ ଇଏ ହଉଚନ୍ତି ଶୋଇ ହବ।
ହଁ ବା ଶୋଇ ହଉଚି ନା କଣ କରିହୋଉଚି। ଟାଇମ ହେଉନି ଯାଇ ସୋଇହେଇଥାନ୍ତା ବାପା ଆସିଥିଲେ ଆଉ ଡେରି ହେଲା ଆ ରୋଷେଇ ଡବଲ ଆଇଁଷ। ଆଉ କଲା କର କର ଧର ଖା ଖାଇବା ପିଇବାକୁ ଦିଅ ମଜା ଧୁଆ କର। ଶୋଇବାକୁ ଟାଇମ ହଉଚି ଚାରିଟା ପାଞ୍ଚଟା ବଲେ କଣ ଶୋଇବୁ?
ହୁଁ।
ଆଉ କଣ ରୋଷେଇ ହେଇଥିଲା?
ଚିକେନ ହେଇଥିଲା। ସାଧା ଡାଲି ଆଳୁଭତା। ଭଜା ଏସବୁ ଆଉ ସାଧା ଆଉ।
ହୁଁ।
ନା ଆଇଁଷ ସମସ୍ତେ ଖାଆନ୍ତି ସାଧା ଦି ଜଣ ଖାଆନ୍ତି ଆଉ।
ହଁ ଉ ହଉ ଆଉ କଣ ସବୁ ଦେହ ବା ଭଲ ଅଛି?
ହୁଁ ଦେହପା ସବୁ ଭଲ ଅଛି।
ହୁଁ ଆଉ କୁଆଡେ ସବୁ ବୁଲାବୁଲି କରିବାକୁ ଯିବ?
ଏଇନା ଗରମ ହଉଚି କୁଆଡେ ବୁଲିଯିବା। ଗରମ ଜରେ ହଉ ଚି ବୁଲିବା ପାଇଁ ଟାଇମ୍ ନାହିଁ।
ହଉ କିଣା କିିଣି?
କିଣା କୁଣି ହବ ରଜରେ ରଜରେ ଅଛି ସବୁ ନୂଆ ପିନ୍ଦିଦବା। ଆ ରଜ ସପିଂ ଛୁଆଙ୍କର ଛୁଆଙ୍କର କିଣା କୁଣି ସରିଲାଣି।
ଆଉ ବାପା ଘର ଫାପ ଘର ବୁଲି
ଯିବା ରଜରେ।
ଆଉ ସବୁ କଁ?
ଉଁ?
ନାମ ଏତିକା ବେଳୁ ଖରା ପୁରା ହେଲାଣି ଆଉ ଟିକେ ଗଲେ ଘର ଦୁଆର ଖରାପୁର ହେଇକି ଧୂପକୁ ଫୁପ ଦିଆ ହବ ଆଉ। ଆଉ କଁ?
ରଜକୁ ତମ ଘରକୁ?
ଆଉ ରଜ ଦେଖିବା ବାହାରିଚି କଣ ହଉଚି ଆଗକୁ ଯିବାର ଅଛି। ଆଠ ଦଶ ଦିନ୍ ରହିବାର ଅଛି କାମ ଅଛି ତ। ଯିବା କଣ ଦେଖିବା ଯିବାର ଅଛି ଯିବାର ଅଛି ଆଗକୁ ରଜ ଆଠ ଦଶ ଦିନ ପରେ ଯିବାର ଅଛି। କାମ ଅଛି। ଦେଖିଆ ରଜ କୁ ଜ ଜା ବୁଲିକି ଆ ଚେୟସ ନହେଲେ ନାହିଁ ଆଉ ନେବା ଲୋକ ଯଦି ନେବେ ଯିବା।
ହୁଁ।
ନ ନେବେ ଯିବାନି? ଆଉ କ
ଆସୁନ ସାଙ୍ଗ ହେଇ ବୁଲି ଯିବା?
ନାଁ ମ
ସାଙ୍ଗ ହେଇ କି ଯିବା କୁଆଡେ? ଗାଡି କରି ଠାକୁର ଫାକୁର ବୁଲି ଏଇ ଯୋଉ ଗୋଟେ ନୂଆ ଶିବ ମନ୍ଦିର ଅଛି। ନୂଆ ଶିବ ମନ୍ଦିର ଗୋଟେ ହେଇନି ଏଡେ ଯିଆ ରଜରେ ବୁଲି। ସେ ଜାଗା ମାନଙ୍କ ରେ ସବୁ ରଜ ଫଜ ସ୍ପେଆଲ୍ ଦିନ ସବୁ ଭିଡ ଜୋରେ ଅଲଗା ଦିନ ଯିବ ପୁରା ଫା ଫାଙ୍କା ରେ ଠାକୁରଙ୍କୁ ଦେଖିବ ଭଲ। ଅଲଗା ଦିନ ପୁରା ଫାଙ୍କା କିନ୍ତୁ ଏ ସ୍ପେଶାଲ ଦିନ ମାନ ପୁରା ଭିଡ।
ଟାଇମରେ ଯିବ
ଯୋଉ ମନ୍ଦିର ଯା ସ୍ପେଶାଲ ଦିନ ମାନଙ୍କରେ ପୁରା ଭିଡ। ପୁରୀ ଫୁରୀ ସିନା ପୁରୀ ଠାକୁର ସିନା ଅ ଜଗନ୍ନାଥ ଠାକୁର ସିନା ସବୁବେଳେ ଭିଡ। କିନ୍ତୁ ଏସବୁ ମାନଙ୍କର ସବୁବେଳେ ଭିଡା ନାହିଁ କିନ୍ତୁ ସ୍ପେଶାଲ ଦିନ ମାନଙ୍କରେ ପ୍ରବଳ ଭିଡ।
ଖାଲି ଟାଇମ ରେ ଯିବୁ ବୁଲିବୁଲାକି ଆସ୍ କିଛି ନାହିଁ ଆ ଟିକେ ଦେଖିକି ଆସିବ ଠାକୁର୍।
ରଜ ଯାଉ ଦେଖିବା ଯିବା ଗୋଟେ ଗାଡି କରିି ଯିବା ବୁଲିବୁଲାକି ଆସିବା।
ପୁରୀ
ଜଗତେ ଜଗତେସ୍ୱର।
ହୁଁ।
ଏଇ ମିନି କେଦାରନାଥ
ଉଁ ହୁଁ ହୁଁ।
ମିନି କେଦାରନାଥ।
ହଁ
ଆଁ
ଚିଡଉଛନ୍ତି ଏ ଝିଅ ଦି ଜଣ ନ ଶୋଇକି ଯୋଉ ହଇରାଣ ଚିଡଉଛନ୍ତି
ସାନ ଜମା ସୋଇନି?
ହଁ ଅଳ୍ପ ସମୟ ଶୋଇକି ଉଠି ପଇଲା ନା ଛାତ କୁ ଯାଇଛି ଉଠିପଇଲା
ହୁଁ ମୁଁ ପା ଖେତ୍ରାବେଳେ ଶୁଅନ୍ତି ଶୋଇ ହଉନି ଭଲ ଲାଗୁନି।
ଓହୋ ଠିକ ଧୂପ ଦେଲା ବେଳକୁ ଛୁଅଟା ସା
ହଁ ବା ଖରା ବେଳେ ଶୋଇ ଶୋଇ ହଉନି ଯମା ଭଲ ଲାଗୁନି।
ରୁଟି ନା ଭାତ?
ନା ରାତିକି କିଏ ରୁଟି ଖାଇବ ଆଜି ବାର ଅଛି ଆଇଁଷ ଫାଇଁସ ଖାଇବ କିଏ ଭାତ ଖାଇବ ଆଉ।
ହୁଁ
କିଏ ଭାତ ଖାଇବା ଆଜି ଆଉ ଆଉ ଆଉ ସବୁ ଆଁ
ବାପା ପଳେଇଲାଣି?
ହଁ ବାପା ପା ପଳେଇଲେନି ବାପା ପହଂଚିବା ପହଂଚିବା ହେବେଣି ଆଉ।
ହଁ ବା
ପହଞ୍ଚିଲେ ଟିକେ ଫୋନ କରିବା ଦେଖିବା ପହଞ୍ଚିଲେ କେତେବେଳେ କଣ ଫୋନ କରିବା ଆଉ ଯାଇ ଯାଇଁ ଥିବେ ସାଙ୍ଗେ ସାଙ୍ଗେ ଛକ ଫକ ରେ କଣ କାମ ଥିବ ଯଦି କଣ ନେଇ ନାଇକି ଯିବେ ଆଉ କାଲି ବୋଧେ ମଝିଆଣି ହରକୁ ଯିବେ?
ହୁଁ।
ତା ପର ଦିନ ସାନ ଘରକୁ ଯିବେ ଆଉ।
ହୁଁ
ଏଇୟା ଆଉ, ତମ ଘରେ ସବୁ ଆଇଲେଣି ରଜରେ?
ନା ଆସିନାହାନ୍ତି ଆସିବେ ରଜରେ।
ହୁଁ ରଜରେ ଆସିବେ?
ହୁଁ ରଜରେ ଆସିବେ।
ହଉ।
ତମ ବୋଉଙ୍କ ସହିତ କଥା ହେଇଛ?
ଆଁ? ନାଇଁ କଥା ହେଇନି ଫୋନ ଫୋନ କରିନି ଆଡେ ଟାଇମ ହେଲେ ସିନା କେତେବେଳେ ଗୋଟେ ଫୋନ କରିବୁ। ଫାଙ୍କାରେ, ଆଉ ଟାଇମ ହଉନି ଟାଇମ ଅଛି ମାନେ ଛୁଆଙ୍କ ଲାଗି ଟାଇମ୍ ହେଇପାରୁନି ନହେଲେ ଟାଇମ୍ ଛୁଆ ଯଦି କଥା ମାନି ଟାଇମରେ କାମ କରିବେ ଟାଇମ୍ ହେବ, ଛୁଆଗୁଡା ଭାରି ମାନେ ବାଳୁଙ୍ଗା ହଉଛନ୍ତି କଥା ମାନୁନାହାନ୍ତି। ଆଉ କଣ ଛୁଆଗୁରା ବା କଥା ନ ମାନିଲା ବେଳକୁ ତାଙ୍କ ଟା ପଛେ ଯାଇଛି ଟାଇମଗୁରା ଆଉ କଣ କରିବୁ
ହଁ
ବାଳୁଙ୍ଗା ଛୁଆଗୁରା ଆଉ, ଏଇ ଆମ ମାଆର ତାର କଣ ହେଇ ସାଇକେଲ ଧରି ପକା ଏ କୁଆଡୁ ତୁ ଇଏ କରିବୁ
ଉଁ ହୁଁ ନାଇଁ ଛୋଟ ଛୁଆଗୁଡା ତ ବାଳୁଙ୍ଗା ହେବେ ଆଉ କଣ କରିବ ତାଙ୍କୁ
ହୁଁ।
ଖରାବେଳେ ସିନା ଶୋଇ ପଡନ୍ତେ ବାରଟାରୁ ତିନିଟା ଯାଏଁ ଶୋଇପଇଲେ କିଛି ନାହିଁ। ପାଞ୍ଚ ଦଶ ମିନିଟ୍ ଶୋଇକି ଉଠି ପଇଲା ବେଳକୁ ଆଉ ସବୁ କାମ ଲେଟ୍
ହଁଅ। ଆଉ ସବୁ କଣ ଖବର ଭଲ ମନ୍ଦ?
ଆଉ ସବୁ ତମର ଭଲ ଅଛି? ଝିଅଟେ ସେ ବଡ ଝିଅ ଶୋଇଛି ସାନ ଝିଅ ତା ବାବାଙ୍କ ସହିତ ଯାଇଛି ବୁଲି।
ଆଉ ଶାଶୁ ଶଶୁର କଣ କରୁଛନ୍ତି?
ତଳେ ବସିଛନ୍ତି ବାପା କୁଆଡ଼େ ଯାଇଛନ୍ତି ଆଉ।
ହୁଁ। ଆଉ, ଆଉ ସ୍ପେଶାଲ୍ କଣ ପିଠାଫିଠା ରଜରେ ହବ ନା ହବନି?
ରଜରେ କଣ କରିବା ଆଉ, ସେମିତି ନାହିଁ କିଛି ଠିକ୍। କଲା ବେଳକୁ ଦେଖିବା କଣ ପିଠା ହଉଛି ଆଉ ଆମର ତ ହବନି ଦେଖିବା କଣ ପିଠା ହଉଛି ଆଉ‌।
ହବ ନାଇଁ କଣ ପାଇଁ?
ଆ ଇଏ ଯୋଉ ଜେଜଙ୍କ ଏ ଜେଜଙ୍କ ଆଉ କଁ ହବନି ପିଠା। ରଜ ହବନି, ନୁଆପିନ୍ଧା ହବନି, ପିଠା ହବନି
ହୁଁ। ହୁଁ, ଆଁ ଚକୁଳି ତ ବଢିଆ ସେ ଆଉ।
ହଁଅ ହୁଁ।
ହୁଁ, ଏରା ଖରା ଦିନେ ସିନା ନାଆଁକୁ ମାତ୍ର ରଜ ଅଷ୍ଟମୀରେ ପେଡିଅଣ୍ଢିରେ ମୁଆଣ୍ଡି ଚକୁଳି ସେ ହବ। ହୁଁ।
ହୁଁ।
ଆଉ କଣ ସବୁ କହ? ଚକୁଳି ପିଠା ଆମର ସମସ୍ତେ ଭଲ ପାଇବେ ଚକୁଳି ଖାଇବାକୁ।
ହୁଁ ହୁଁ, ସତକଥା ଚକୁଳିଟା ଭଲ ନା ଆଉ ସବୁ ପିଠ୍ ପ୍ରଥମେ ଚକୁଳି ପିଠାଟା ଭଲ, ନୂଆ ଶାଢ଼ୀ ପିନ୍ଧା ହେବ ରଜରେ?
ହଁଅ-ଅ ଚକୁଳିଟା ସବୁ ସବୁବେଳେ ସବୁ, ସବୁ ଟାଇମରେ ଖାଇବ।
ହଁ ତାଙ୍କୁ ଡାଇରେକ୍ଟ ଚକୁଳି ଟା ସବୁବେଳେ ସବୁବେଳେ ଚକୁଳିଟା ସବୁବେଳେ ଭଲ ଲାଗିବ ଯେତେ ପିଠା ଖା।
ହଁ ହଁ। ଆଉ କଗରେ ସବୁ ଖାଇବ ନାକୁ ମାତ୍ର ମଡି ଅଣ୍ଡରି ଏଁ ଘିି ପିଠା।
ହଁ।
ହଁ କାକେରା ମଣ୍ଡା କେତେ ପ୍ରକାର ପିଟା କିନ୍ତୁ
ଏଟା ଚକୁଳି ସବୁବେଳେ ପୁରା ଫେମସ୍।
ମୁନା ଫୋନ କରିଥିଲେ।
ସାରେ ଚାହାରେ ବୁଡେଇ ଚକୁଳି ଖା ନହେଲେ ପିଠା ତରକା ତର୍କ କରି କରି ଖା କି ଗୁଡ ଯ ଗୁଡ ମଡେଇ ଖା।
ହ ହଁ
ସେମିତିକା ଚକୁଳି ଟା ହଉଛି ସବୁ ଭଲ।
ହୁଁ ତମ ଭଉଣୀ ଫୋନ କରିଥିଲେ?
ନାଇଁ ଫୋନ କରିନି ମୁଁ ସାନ ଗତିକୁ ଜମା ଫୋନ କରି ଆଜି ଟିକେ କରିବା। ବହୁତ ଦିନ ହେଲାଣି ସାନ ଗତି କରିନି ପନ୍ଦର ଦିନ ଖଣ୍ଡେ ହେଇଗଲାଣି ବୋଧେ।
ବାରେ
ହଁ ସିଏ କରୁଛି କାଲି ପରଦିନ କାଲି କଥା ହେଇଥିଲି ତା ସାଙ୍ଗରେ ପରଦିନ କଥା ହେଇଥିଲେ।
ହୁଁ
ସେ ନହଲେ କରିଦଉଛି ମୁଁ ଥର କରିପାରୁନି ସେ କରିଦେଲା ମୁଁ କରିନବ ସାନ ଜମା କରିୁନି।
ହୁଁ
ତାରି ବି ଏଇନା ହଇ ଟାଇମ୍ ହେଲାଣି ତ ଭଲଲାଗୁ ନଥିବା କରୁନଥିବ।
ହଁ।
ପନିରି ଟେ କରିବା ଆଉ ଦେଖିଆ ଟିକେ କରଦବା କୋହୁଚି ଆମ ଦେଇତ ଜମା କରୁନି ମୁଁ କାଇ କରିବି ହିଁ ହିଁ ହିଁ ହିଁ ରାଗୁ ଥିବ ଆଉ ଦେଇ କରନି ମୁଁ କାଇ କରିବି।
ହୁଁ ହୁଁ
ଓହ।
ହଁ।
ହ
ସେ ପ୍ରବଳ ଗରମ ହଉଛି ଏଇ ପଦା ଟେବୁଲୁ ରେଗରମ ହଉଛି ଏସିି ଲାଗିଲେ ବି ସେ ଘର ଭିତରେ କାର ଗରମ ହଉଛି ତ ଭଲ ଲାଗୁନି ଶୋଇବାକୁ।
ଗରମକୁ ବି ଏତେ ଥଣ୍ଡା ହଉନି।
ହୁଁ। କମ୍ ଗରମ ହଉଛି ପାଗ ଆଜି ପୁରା କାଁଉଳିଆ ଖରା ଜମା ଚିକଚିକ୍ ନାଇଁ। କିନ୍ତୁ ଦେଖିଲା ବେଳକୁ ଗରମ ତାର ଜୋରସୋର ହଉଛି।
ଆମ ଘରେ ଫନା କରିବ।
ହଁ ବା ହଁ। ବଅନେଇ ଆଉ।
ହୁଁ ବାପା ପହଞ୍ଚିଲେଣି।
ନାଇଁ ଫୋନ କରିନି ଫୋନ କଲେ ଜଣା ପଡିବ ନା ପହଞ୍ଚିଲେଣି ଛକ ଫକ୍ ରେ ଯଦି କଣ କାମ ଥିବ? କରିକି ଯିବେ ନହେଲେ ପହଁଚିସାରିବେଣିି ଯାଇଥିବେ ଯଦି ଡାଇରେକ୍ଟ ଘରକୁ ପହଞ୍ଚିସରିବେନି। ଘରୁ ନ ଯାଇଥିଲେ ଥିବେ ଆଉ ଛକରେ ଥିବେ ଆଉ।
ଆଉ ବୋଉ ଫୋନ କରିନାହାନ୍ତି?
ହଁ ବୋଉ ଫୋନ କରିଥି ପହରିଦିନ କରିଥିଲା କାଲି ଆଉ କରିନି।
ହୁଁ
ହେଲେ ପନି ଆଉ ପରିବାରେ ଖ ଟିକି ଆବ କତିକି ହଁ
ରଖୁଛି ଆଉ ଆଉ କଣ କହିବ?
ନା ଆଉ କଣ କଥା ହେବି ରଖେ ସେପତୁ କାଟେ। ସେପଟେ କାଟ ମୋର ଏପଟେ ହ୍ୟାଙ୍ଗ ହଉଛି।